ହ୍ୟାଲୋ। ହଁ ଏବେ ଦେଏକୁ ଯାଉଛୁ ଆଉ। ଆପଣଙ୍କର ଆପଣ ଖାଇ ସାରିଲେନଣି?
ହଁ ହଁ ମୁଁ ଖାଇ ସାରିଲାଣି ଆପଣ? ଆଛା ମୁଁ ଯାଇଥିଲି ଗୋଟେ ଭୋଜି ଥିଲା ତ ଏଁ ଭୋଜି ଖାଇକି ଆସିଲି ଏବ ବ ଆଉ ମୁଁ ବି ସେଇ ରୁଟି ପୋଟଳ ତରକାରୀ ଆଉ ସୋଲା ବୁଟ ପନିର ତରକାରୀ ଭା ଚି ଖିରି ଆଇସ୍କ୍ରିମ ଗୋଟେ ଆଉ ଗୁପଚୁପ୍ ଅଳ୍ପ ଏଇଆକୁ ଖାଇକି ଆସିଲି ଆଉ।
ଓହୋ ବାହଘର ଭୋଜି?
ହଁ। ନାଇଁ ନାଇଁ ବାହାଘର ନଥିଲା ଏକାଦସହ ଭୋଜି ଗୋଟେ ଥିଲା। ହଁ। ହଉ ମ୍ୟାଡ଼ାମ ଯଦି ଥଣ୍ଡା କାଶ ହଉଛି ତାର ଘରୋଇ ଉପଚାର କିଛି ଜାଣିଛନ୍ତି କହିପାରିବେ?
ହୁଁ। ଘରେ ଛୋଟ ଛୁଆ ଅଛନ୍ତି ତ ସେଇ ବିଷୟରେ ଟିକେ ଜ୍ଞାନ ଥିବା ଦରକାରେ। ଏଁ ଆମେ ଯେମତି ଛୋଟ ଛୁଆ ମହୁ ତୁଳସୀ ମହୁ ତୁଳସୀ ତାଙ୍କୁ ଦବା ଦିନକୁ ଦି ଟାଇମ ସକାଳେ ଆଉ ସନ୍ଧ୍ୟାବେଳେ।
ହଁ।
ବଡ ପିଲା ବି ସେମିତି ବଡ ଆମେ ମାନେ ବହୁତ ତୁଳସୀ ତା ସାଙ୍ଗେ ଟିକେ ଅଦା ରସ ଯଦି ଖାଇବା ଥଣ୍ଡା ତାସ ସାଙ୍ଗରେ ଯଦି କଫ ବି ଆମର ହେଇଥାଏ ସେ ବି ଅଦା ରସ ଟା କଫ କାଟେଇଦିଏ। ହୁଁ।
ଆଚ୍ଛା ଆଚ୍ଛା କେମିତି କଣ ଖାଇବେ ଖାଲି ପେଟରେ?
ହଁ ଉଷୁମ ପାଣି ନେବେ ଖାଲି ପେଟରେ ଖାଇବେ ସକାଳୁ ଉଠ। ଖାଲି ପେଟରେ ଖାଇଲେ ଟିକେ କାମ ଦବ ଟିକେ ଶୀଘ୍ର।
ହଁ ଆଉ
ଆଉ କାଢା ବି କରିକି ପିଇପାର ଆମେ ବଡ ପିଲା ଛୋଟ ଛୋଟ ପିଲା ପଢିପାରିବେନି।
କାଢରେ ଆପଣ କଣ କଣ ପକାନ୍ତି?
ଗୋଲମରିଚ, ଅଦା, ତେଜପତ୍ର, ଯଦି ମିଠା ପାଇଁ ତମେ ମହୁ ନହେଲେ ମିସ୍ତ୍ରୀ ବ୍ୟବହାର କରିପାରିବ।
ମ ଆଚ୍ଛା ମହୁ ଆପଣ କଣ ଦେଶୀ ମହୁ ବ୍ୟବହାର କରନ୍ତି, ନା ଏଇ କିଣା ମହୁ?
କିଣା ମହୁ ହି ଆଣେ ଦେଶୀ ମହୁ ତ ଆଉ ମିଳିବା ମୁସ୍କିଲ ହେଇଗଲାଣି। ଏବେ ଯୋଉ ମାନେ ଚାଷ କରିକିନା ବି ବିକୁଛନ୍ତି ଯ ମହୁ ଚାଷ କରୁଛନ୍ତି। ହୁଁ। ସେ ସେଥିରୁ ପାଇଁ ହବ କିନ୍ତୁ ସିଏ ଆଉ ଦେଶୀ ମଉ ଯୋଉମାନେ ଆଣହାନ୍ତି ଗାଁ ଲୋକ। ହୁଁ।
ହଁ।
ସେ ସେଗଡ଼ା ମିଳୁନି ପ୍ରୟ। ନାଇ
ହଁ।
ହୁଁ।
ଆଉ ଆପଣ ତାହେଲେ ଘରେ ବନେଇଛନ୍ତି କେବେ?
ହୁଁ ଏ କାଢା
ହଁ।
ହଁ ଏଇ ଥଣ୍ଡା ହେଲେ ଥଣ୍ଡା ଜ୍ୱର ହେଲେ ଏକାଠା କରି ପିଇମୁ।
ଆଚ୍ଛା ଆଚ୍ଛା ଘର କରିକି ପିଅନ୍ତି ତାହେଲେ।
ହଁ।
ହ ହୋ ହୋ
ଚା ବଦଳରେ ସେୟକୁ କରିଦିଏ ଆଉ ଚାହା ଟା ବି ଏତେ ଦେହ ପାଇଁ ଭଲ ନୁହେଁ।
ନା ନା ନା ଚାହା ତ ଜମା ଭଲ ନୁହଁ ଯଦି ନାଲି ଚାହା ଯୋଉଟା କରୁଛନ୍ତି, ତେଜପତ୍ର ଅଦା ଗୋଲମରିଚ ପକେଇକି ତାହେଲେ ସେଇଟା ଟିକେ ଭଲ, ସେଇଟା
ହଁ ତା ଦେହରେ ଅଳ୍ପ ପତି ଚା ପତି ଯେଟା ଅଳ୍ପ ପରେ ହଁ। କ୍ଷୀର ଚା ଅମୁଲ ଚା ଇଏ ତ ପୁରା ବିଷ ସମାନ।
ଆଜ୍ଞା ଆଜ୍ଞା। ଆଉ କଣ ସେଇ ଜିନିଷ ତ କରିବି ଯେତେ ଦେହ ପ୍ରତି। ମାନେ ସୁସ୍ଥ ଜିନିଷ ତମେ କରିକି ଖାଇପାରିବ।
ହଁ।
ହଁ ବାହାର ଜିନିଷ ଏତେ ଖାଇବନି। ବହୁତ ରୋଗ ମାଡି ଆସିଛି।
ଏବେ ତ ବ ଯାହାବ ମିଳୁଛି ସବୁ କେମିକାଲ ବାଲା ଯେମିତି ମାଛ ମାଂସ ହଉ, କି ପନିପରିବାରେ ବି ଏମିତି ଦେଲାଣି ଇଞ୍ଜେକ୍ସନ ଦେଲେଣି, ଫଳମୂଳରେ ବି ଦେଵେ
ଆଜ୍ଞା ଆଜ୍ଞା, ସତ କଥା ମ୍ୟାଡାମ କଣ ଖାଇବା ଆମେ ସେ କେମିକାଲ ଖାଦ୍ୟ ଖାଇକି ବଞ୍ଚୁଛି ଆଉ
ସବୁଠୁ ଭଲ ମାନେ ନିଜ ନିଜ ଯଦି ବାରି ଥିବ ବାରିରେ କିଛି କିଛି କରିକିନା, କରିକି ମାନେ ଖାଇପାରିବେ ନହେଲେ ବାରି ନଥିଲେ ବି ଲୋକ ଲୋକମାନେ ଏବେ ଛାତ ଉପରେ ବି କରିକି ଲଗେଇଲେଣିି ସବୁ ପନିପରିବା
ଆଜ୍ଞା।ଆପଣ କିଛି ଲଗେଇଛନ୍ତି ପନିପରିବା ଗଛ?
ହଁ ମୁଁ ଲଗେଇଛି ଆମ ବାଡ଼ିରେ
ବାରିରେ? ବାରି ଅଛି---?
ହଁ
କଣ ସବୁ ଲଗେଇଛନ୍ତି?
ଯେମିତି ଖଡା ଶାଗ ଲାଗିଛି, ସିଏ ତ ରହିବ ନା ଦି ତିନି ମାସ ଖଣ୍ଡେ ତାପରେ ଜହ୍ନି ଗଛ, ଭେଣ୍ଡି ଗଛ ଆଉ ଅମୃତଭଣ୍ଡା ଗଛ, ସଜନା ଗଛ ତ ଅଛି । ହଁ ଏବେ ଏଇ ବର୍ଷ ଦିନ ପାଇଁ ଜହ୍ନି, ଭେଣ୍ଡି, କାକୁଡି ଲାଗିଛି ।
ଆଚ୍ଛା।ଏଇ ବର୍ଷା ଦିନିଆ ପରିବା ଲାଗିଛି । ଜହ୍ନି, ଭେଣ୍ଡି, କାକୁଡି, ଆଛା ଆଛା । ଏବେ ଲାଗିଛି ଫଳିନି ନା?
ନାଇଁ ନାଇଁ ଆଗୁଆ ଯଦି ଟିକେ ଲଗେଇଥାନ୍ତେ, ମାନେ ଖରା ଶେଷ ବର୍ଷା ଆରମ୍ଭରୁ ରଜ ପୂର୍ବୁରୁ ତାହେଲେ ଏବେ ସିଏ ଫୁଲ ଧରନ୍ତାଣି। ଆମର ଯେହେତୁ ଟିକେ ପାଣିର ଅସୁବିଧା, ଏଠିକି ଆ ମାନେ କୂଅ ଶୁଖି ଯାଉଛି ଯେ ଆମର, ସେଥିପାଇଁ ଟିକେ ଖରାଦିନେ ଟାଇମ ଟାଇମ ଆସୁଛି, କିନ୍ତୁ ସମସ୍ତେ ସେଇଟା ନେବେ ସେ ନାଇ, ବର୍ଷା ହେଲେ ଲାଗୁଛି ଆଉ ଏବେ ଶୀତ ଦିନ ଯାଇଏ ବି ଚାଲିବ
ହଁ ବୁଝିଲି। ଆପଣଙ୍କର ବାଡିରେ ଆମ୍ବ ପଣସ ଅଛି, ମ୍ୟାଡାମ -?
ଆମ୍ବ ଗଛ ଅଛି, ପିଜୁଳି ଗଛ ଅଛି, ପଣସ ଗଛ ନାହିଁ ଆତ ଗଛ ଅଛିି
ଆଛା, ଆପଣ ଆମ୍ବ ଅ କଞ୍ଚା ଖାଇବାକୁ ଭଲ ପାଆନ୍ତି ନା ପାଚିଲାରେ
କଞ୍ଚା ଖାଇବାକୁ ଭଲ ଲାଗେ, ପାଚିଲା ବି ଖାଇବାକୁ ଭଲ ଲାଗେ ।
କଣ ସବୁ ରେସିପି କରିକି ଖାଆନ୍ତି କେମିତି?
ଆମ୍ବକୁ ତ ଆମେ କଞ୍ଚା ଆମ୍ବ କୁ ଆଚାର କରୁ, ମୁଁ ତ ଆଚାର କରି ରଖିଛି ତାପରେ ପାଚିଲା ଆମ୍ବ ଖାଉ ତାପରେ ପାଚିଲା ଆମର ଯୋଉଟା ଟିକେ ବେଶୀ ପାଚି ଯାଇ ଖାଇ ହୁଏନି ତା ତାକୁ ଆମେ ତା ରସ ବାହାର କରିକି ଖରାରେ ସେ ହେଇକି ରଖୁ ଆମ୍ବ ସଡା ତାକୁ କୁହନ୍ତି ।
ହଁ ହଁ ଆମ୍ବସଡା ପକା ହୁଏ, ହଁ ତାପରେ ଆମ୍ବୁଲ କରନ୍ତି ମ୍ୟାଡାମ---? କଞ୍ଚା ଆମ୍ୱ କାଟିକି ହଁ ଆଛା ଆଉ ଗୁଡ ପାଗ କରିକି ଯୋଉ ଆମ୍ବ ଖଟା ଆମର ହୁଏ ଭାତ ସହିତ ଯୋଉଟା ଖାଇବାକୁ, ହଁ ସେ ସେଇଟା
ହଁ ହଁ ଯୋଉଟ ଆମ୍ବ ଖଟା ଭୋଜି ଭୋଜିରେ ହୁଏ କ ସେମ ତ ହଁ ସେମିତି ବି ହେଇଛି
ହଁ ଆଉ ମିଠା ଆମ୍ବ ତ ସମସ୍ତଙ୍କୁ ପସନ୍ଦ, ସେଥିରେ ଆମ୍ବ ରସ ଆପଣ କରିକି ପିଇ ପାରିବେ । ଆଉ ଭାତ ସହିତ ସେମିତି ଆମ୍ବ କାଟ ଟିକେ ବି ଖାଇ ପାରିବେ ଅ ନହେଲେ ଫ୍ରୁଟ ମୁଁ ଯୋଉ ଫଳର ସାଲାଡ ବନେଇକି ବି ଖାଇପାରିବେ ହଁ ମତେ ବି ଭଲ ଲାଗେ କଞ୍ଚା ଆମ୍ବ ହେଲା କି ପାଚିଲା ଆମ୍ବ ହେଲା ମୁଁ ଖାଇ ମ୍ୟାଡାମ
ଆଉ ତମ ବାଡିରେ କଣ ଅଛି
କଣ କହିଲେ ଆମ୍ବ ନାଇଁ ନାଇଁ ଆମର କିଣା ସବୁ ଜିନିଷ ଆମର ନାହିଁ ଆମେ ଛାତ ଉପରେ କିଛିଟା ସବୁ ଗଛ ଲଗେଇଛୁ ଅ ଫଳ ଗଛ ତ ସେମତି ନାହିଁ କିଛି ବିଭିନ୍ନ ପ୍ରକାର ଫୁଲ ଗଛ ଅଛି ମ୍ୟାଡାାମ
ହଁ ହଁ
ବହୁତ ପ୍ରକାର ଫୁଲ ଗଛ ଲଗେଇଛୁ ମାନେ ପାଞ୍ଚ ଛ ପ୍ରକାର ଟଗରର ସବୁ ଭିନ୍ନ ଭିନ ପ୍ରକାର ଟଗର ଭିନ୍ନ ପ୍ରକାର ମନ୍ଦାର ପାଞ୍ଚ ଛଅଟା ପ୍ରକାରର ମନ୍ଦାର ଆଉ ଗୋଲାପ ଗଛ ବି ସେମିତି ବହୁତ ପ୍ରକାରର ଅଛି ବିଭିନ୍ନ ରଙ୍ଗ ଗର ଗୋଲାପ ଗଛ ଆଉ ତା ସହିତ ଆଉ ରହିଲା କଣ ଆମର ଯୋଉଟା କନିଆରି ଅଛି ଯୋଉଟା ସୁନା କନାରୀ ଛୋଟ ଗଛରେ ଯୋଉ ଫୁଟେନି କନରୀ ଯୋଉଟା ଜାଣିପାରିଲେ ହଁ ସେଇଟା ଅଛି ଜିନିଆ ଗଛ ଲତା କନରୀ ବି ଅଛି ମ୍ୟାଡାମ ଯୋଉଟା ହଁ ଲତା କନ୍ୟାରୀ ସେଇଟା ଫୁଟୁଛି ଜୁଇ ଗଛ ଅଛି ଆଉ ତରାଟା ଫୁଲ ଗୋଟେ ତରାଟ ର ତରାଟା ମେ ଗଛ ଅଛି ମଲ୍ଲ ଗଛ ଅଛି ଆଉ ଆମର ପୁଦିନା ଗଛ ଲଗେଇଛୁ ପୁଦିନା ଅନ୍ନପୂର୍ଣ୍ ଅ ପତ୍ର ଯୋଉଟା ଆଉ ରଜନୀ ର ରଜନୀଗନ୍ଧା ବି ଅଛି ଜିନିଆ ଫୁଲ ଯୋଉଟା କୁହନ୍ତି ସେଥିରୁ ଅଛି ଆଉ ପ୍ରାୟ ସବୁ ପାଖାପାଖି ହଁ ଯୋଉଟା ଉ ଫୁଟେମି ମି ଏଠେଇ ଫୁଲ ଜାଣନ୍ତି ପାଇଁ ଏମିତି ପେନ୍ଥା ହେଇକି ନାଲି ହେ ପୁର ପୁଟେ ହଁ ସେଥିରୁ ଅଛି ପ୍ରାୟ ପାଖାପାଖି ବହୁତ ଗଛ ଆମେ ମାନେ ଛାତରେ ଲଗେଇଛୁ ମତେ ନା ମ୍ୟାଡାାମ ଟିକେ ଗଛ ଲଗେଇବାକୁ ବହୁତ ଭଲ ଲାଗେ ଗଛ ଲଗେଇବା ସନ୍ଧ୍ୟାରେ ଯାଇକି ଗଛରେ ସବୁ ପାଣି ଦବା ତାର ମୂଳ ସ କରିବା ଆଉ ତା ମାନେ ଗଛ ମାନେ ବହୁତ ଗଛ ଯେମିତି ଲାଗିଛି ତା ପାଖରେ ଟିକେ ବସ ସେଇୟ ମତେ ଭଲ ଲାଗେ ଶାନ୍ତ ପରିବେଶ ରୁହେ ନା ହଁ ସନ୍ଧ୍ୟା ଟାଇମ ଟ ମୁ ନିହାତି ଘଣ୍ଟା ଦେଢ ଘଣ୍ଟା ଯାଇକି ମ୍ୟାଡାମ ମୁ ଛାତରେ ବସିକି ଆସେ ମତେ ଟିକେ ଶାନ୍ତ ପରିବେଶ ଭଲ ଲାଗେ ଆଉ ମତେ ଗଛ ବି ଲଗେଇବାକୁ ବହୁତ ପସନ୍ଦ ଆ ଆମ୍ବ ଗଛ ସବୁ ଲଗେଇଛି ମାନେ କଣ କହିଲେ ଚାରା ସେଟା ହେଇଯାଇଛି। ଗଲା ବର୍ଷ କୋଡୁଆରେ ପୋତି ଦେଇଥିଲି ଛଅଟା କି ସାତଟା ଟାକୁଆ ସିଏ କଥା ଗଛ ହେଇଯାଇଛି ଛଅଟା ଟାକୁଆ ରୁ ଚାରିଟା ପାଞ୍ଚଟା ଗଛ ହେଲା ପାଞ୍ଚଟା ଗଛର ଅଲରେଡି ଆମର ତ ବାରି ନାହିଁ ନା ଛାତରେ କେତେ ଛାତରେ ଏବେ ଦିଟା ଗଛ ଅଛି।
ନାଇଁ ଛାତ ଉପରେ ଯଦି ଆମ୍ବ ଗଛ ଲଗେଇବ ତାହେଲେ କଲିମ ଗଛ ଆଣିକେ ଲଗ ଭଲ। ମାନେ ସିଏ ଅଳ୍ପ ଜାଗା ଆଉ କମ୍
ଫଳ ବି ଦବ ହୁଁଛି ନାଇଁ ସେ ଲଗେଇ ଥିଲୁ ଏଥିପାଇଁ ଯେ ଯାହାର ବାରି ଅଛି ଆମ ବନ୍ଧୁ ତ ମାଧଘରେ ତାଙ୍କୁ ଦବା ପାଇଁକା ସେ ଅଲରେଡି ଜଣେ ନେଇଯାଇଛନ୍ତି ଦିଟା ଗଛ ଆଉ ତିନିଟା ଗଛ ଅଛି। ସେ ଏଇ ବର୍ଷ ଦେଖିକ ଦେଇଦେବୁ।
ହୁଁ ଏ କୁଣ୍ଡରେ ବି ସବୁ ଲଗ ଯୋଉ ପ୍ଲାଷ୍ଟିକ ମିଳୁଛି ଅନଲାଇନରେ ଯୋଉ ସେମିତିଲେ ବି ମିଳୁଛି ତମେ ଆଣି ତା ଦେହରେ ଶାଗ ହଉ କି ଧନିଆ ପତ୍ର ମାନେ ସବୁବେଳେ ଯୋଉଟା ନ ରହିବ ମାନେ ଆମ ମାସ କେଇ ମାସ ପରେ ସେ ଗଛ ଏମିତି ହେଇଯିବ। ମରିଯିବ ସେମିତି ଫସଲ ବି କରିପାରିବେ।
ହଁ। ବୁଝିଲି ମ୍ୟାଡାମ।
ଆଉ ସବୁ ପନିପରିବା ଖାଇବାକୁ ଭଲ ଲାଗିଛି। ସବୁ ପନିପରିବା ଖାଇବାକୁ ଭଲ ଲାଗେ?
ହଁ ହଁ ମତେ ଭଲ ଲାଗେ ଆପଣଙ୍କୁ?
ମତେ ବି ଭଲ ଲାଗ।
ଆଛା ହଉ ମ୍ୟାଡାମ କଥା ହେଇକି ଭଲ ଲାଗିଲା ଧନ୍ୟବାଦ।
ମତେ ବି ଭଲ ଲାଗିଲ ବହୁତ ବହୁତ ଧନ୍ୟବାଦ।